ହାଲୋ। ହାଲୋ। ଶୁଭୁନି ତତେ? ଟାୱାର ନାଇଁ ନା କଣ ତୋର ଆଉ? ହାଲୋ। ହାଲୋ। ହାଲୋ।
ଶୁଭୁଛି ହଁ
ହଁ ଶୁଭିଲା
କଣ ଟାୱାର ପାଉନି ନା କଣ ତୋର?
ନାଇଁ ନାଇଁ।
ଟାୱାର ପାଉନି କେମିତି କହି ଦୋଉଛୁ କଲ କରିବାକୁ।
ଆଁ?
କହୁନିଲୋ ଇ କହୁନିଲି ହାଲୋ।
ହଁ ତୁ ବସିଛୁ ନା ଗୋଟେ ଜାଗାରେ ଗାଡି ଚଲଉଛୁ?
ବସିଥିଲି।
ହାଲୋ।
ଆଉ ଗାଡି ସାଉଣ୍ଡ ଶୁଭୁଛି ତ
ବସିଥିଲୁ ରାସ୍ତା ସାଇଟରେ। ରାସ୍ତା ସାଇଟରେ।
ଏବେ ବସିଛୁ।
ହଁ।
ତ ଗାଡି ସାଉଣ୍ଡ ଟା ଶୁଭୁଛି ତ ହଉ।
ଏ ରାସ୍ତା ସାଇଟରେ ଗାଡି ଆଉ ଯିବନି।
ସେଇଆପା ମୁଁ କହିଲି ଗାଡି ଚଲଉଛୁ କି? ହଉ ହଉ କଣ କଣ ଖାଇଛୁ କଣ?
ଖାଇଥିଲି ଏଇ ମେଘ ଉଠେଇଲା ଯେ
ହଁ ହଁ। କଣ ଖାଇଛୁ?
ଏ ଭାତ ଆଉ ସାଧା ପନିର ଫନିର।
ଓହୋ ଭାତ ତାହେଲେ ମିଳିଲା ସେଠି?
ଓ ହୋ। ବସି ବସି ବୋରିଙ୍ଗ ହେଇଯାଉଥିବ ଆଉ।
ଆର ତ ନି ଇନଷ୍ଟାଗ୍ରାମ ଦେଖୁଛି ଆଉ।
ଅ ହୋ ହଁ କାମ କିଛି ନାହିଁ ଫେସବୁକ୍ ଇନଷ୍ଟାଗ୍ରାମ, ହଟସପ୍ ସବୁ ଚଲାଉଥିବୁ ଆଉ। ହୁଁ।
ସେଇ ଯୋଉ କଲେଜ ଭିତର କ୍ୟାମ୍ପସ ଭିତରେ କଣ ବସିବାକୁ ଦେବେନି କି? ହାଲୋ।
କଲେଜ କ୍ୟାମ୍ପସ ଭିତରେ ବସିବାକୁ ନେବେନି କି?
ହାଁ ମୁଁ ଜାଣିନି ମୁଁ ଯାଇନି ଆଉ ସେ କ୍ୟାମ୍ପସ୍ କତିକି ମୁଁ ତ ଆକ୍ଚୁଲି ଜାଣିଚି ହେଟା ଛାଡ଼ି ବେନି କାହିଁ ଯିବି?
ବାଟେଇପାରିଏଁ ଛାଡ଼ିବେନେଇ ନାଁ ଆଉ କଣ ଯା ଯୋଉ ମାନଙ୍କର ଯିଏ ଏଗ୍ଜାମ୍ ଦବ ତାଙ୍କ ଗାର୍ଡି଼ଆନ୍ ମାନେ କଣ ଏନ୍ତି ବାହାରେ ବସଥିବେ ରୋଡ଼ରେ? ହାଲୋ। ଶୁଭୁନି ତମ କଥା ଗାଡ଼ି ସାଉଣ୍ଡ୍ ବୋହୁତ ଶୁବୁଚି।
ତି ସେମିତି ସବୁଆଡ଼େ ଯେମିତି। ହେଲୋ। ହାଲୋ।
ହଁ ହଁ କୁହ।
ସେମିତି ସେମିତି ସବୁଆଡ଼େ ସେମିତି ସବୁ ଏଗଜାମ୍ ସେଣ୍ଟର୍ ରେ ସେଇଭଳିଆ।
ଓହୋ ଏମିତି କଥା କି? ମୁଁ ଜାଣି ଇ।
ଏଟା ହଉଚି ଗୋଟେ ସ୍କୁଲ୍ ଟା।
ହଁ ହଁ ସ୍କୁଲ୍ ଟା। କିଛି ଶୁଭୁନି ତମ କଥା। ଟେ ଗୋଟେ ଜାଗାରେ ବସିକି ସ୍ଥିର ହେଇକି କଥା ହୁଅ। ହାଲୋ।
ଗ ଗ ଗମେଟ୍ ର ସବୁକକ ଏମତି ବଡ଼ ବଡ଼ ସ୍କୁଲ୍ ମାନଙ୍କରେ ଗମେଟ୍ ର ସବୁ ଏଗଜାମ୍ ହଉ ହୋଉଚି ଚେନ୍ନାଇରେ ସେମତି ଅଲଗା ହଉଚି।
ଉଁ ହୁଁ ଅହ। ଉଁ। ଆମ ରିଲେଟିଭ୍ କିଏ ଦୋଉଚନ୍ତି କି ଏଗ୍ଜାମ୍ ଆଜି?
ହଁ।
କି ଏଗ୍ଜାମ୍ ନାଁ ଜାଣିନ?
ପରବାଏ ନିଏନା।
ଅହ। ଆଜି ବର୍ଷା ହେଇଥିବ ତ ସବୁଆଡ଼େ ବର୍ଷା ହେଇଚି।
ହଁ ବର୍ଷାରେ ବୋପା ମା ଭଲ ହଇରାଣ।
ବର୍ଷାରେ ଓଦା ହବନି ଥଣ୍ଡା ଫଣ୍ଡା ଧରିବ।
ହଁ। ରେନିକୋଟ୍ ଅଛି?
ଓହୋ ରାସ୍ତା ଭଲ ଅଛି ତ ଏଠି?
ହଁ ରାସ୍ତା ଭଲ ଏମତି ଟିକେ ଗଳି ଗୁଳାକି ଆଇଲି।
ଗାଉଁଲି ରାସ୍ତା ନାଁ ବଜାର୍ ଟାଉନ୍ ଏରିଆ?
ହଁ ହଁ ହଁ ସେଇଭଳିଆ ରାସ୍ତାରେ ଆଇଲୁ ବୋଲି କମ୍ କମ୍ ବାଟ ଟିକେ ପାଇଲା ନନେ ଅଧିକ ବାଟ ଟିକେ ପଡ଼ିଥାନ୍ତା।
କେତେ ଘଣ୍ଟା ଲାଗିଲା ଭୁବନେଶ୍ଵରରୁ?
ମୁଁ ବାହାରିଲି କେତୋଳେ ତାଙ୍କ କତିକି ଆଇଲି ଯୋତୋଳେ ଦଶଟା ଅଣ୍ଡେ ହେଇଯିବ ବୋଧେ। ଏ କେ ସମୟ ଇ ଘଣ୍ଟେ ଅଧେ ଲାଗିଅଲା ଏଗ୍ଜାମ୍ ଟା ଘଣ୍ଟେ ମୁଁ ଅଇଲି ଘଣ୍ଟେ ଅଧେ ପରେ ସେୟା ହୁଏ।
ଉଁ ହୁଁ।
ଟା ହବନି ଯାଇ।
ତ ତମୁକୁ ମତେ ଯଦି ଛଅଟା ପରେ ବାହାରୁଛ ସେ ଜାଗାରୁୁ ତମୁକୁ କ ଟକରେ କେତିଟା ସେଠି ସମୟ କେତେ ସମୟ ଲାଗିବ ପହଞ୍ଚିବା ପାଇଁ? ଦେଢ଼ ଘଣ୍ଟା।
ଏ ରାସ୍ତା ଭଲଥିବ ଜଲଦି ଅଲ୍ଦୀ ଟାଇମ୍ ହିଅନି।
ସାଢ଼େ ଛଅରୁ ସରିନିଅ ସାଢ଼େ ସାତେ। ଆଠଟା ସାଢେ ଆଠଟା ହେଇଯିବ ତମେ ଯାଇଁକି ପହଞ୍ଚୁ ପହଞ୍ଚୁ ହଷ୍ଟେଲ ରେ।
ନାଁ ମ।
ହଁ। କଟକ ଟୁ ବା ସେଟା ଆଉ ଭିତରକୁ କୋଡିଏ କିଲୋମିଟର ଅଧିକ ହବ। ଜାଣି ନ ତମେ।
ଓ ହଉ।
ହାଲୋ। ହୁଁ ଆସିଲା ଏଳକୁ ପୁଣି ବର୍ଷା ଯଦି ହେଲା ହଇରାଣ। ରେନିକୋଟ ଥିଲେ ବି ଯାହାହେଲେ କିଛିଟା ଓଦା ହବନା ଆଉ।
ଉଁ ହୁଁ।
ସନ୍ଧ୍ୟା ଛଅଟା ମାନେ ମାନେ ଟିକିଏ ଦିନ ଥିବ ସାଢେ ଛଅଟା ବେଳକୁ
କେଇ ଯିବେନି ରାସ୍ତା। ପୁରା ଅନ୍ଧାର ଅନ୍ଧାର ତ ସନ୍ଧ୍ୟାବେଳୁକୁ ଗାଡି ବି ଯାଆନ୍ତିନିଟି।
ହୁଁ। ଦେଖିକି କଣ କର ଆଉ। ଦେଖିକି ଆସିବ କଣ ରାସ୍ତା ବହୁତ ଭିଡ ରହିବ ବହୁତ୍ ଛୁଆ ଏକଜାମ୍ ଦେଇକି ବାହାରିବେ।
ନାଇମ ହେରା କମ୍ ଛୁଆ ପୁରା କେତେ ଆଠ ଦଶ ନଅ।
ହୁଁ ହୁଁ। ରାସ୍ତା ଯାହା ହେଲେ ବି ବଜାରଟା ଚିନ୍ତାକରୁନା ଟିକେ ଦେଖି ଚାହିଁ କି ଆସଥୁବ। ଯୋଉ ଛୁଆଙ୍କୁ ବସେଇ ଆଣା ହଉଚି। ଦେହ ଭଲ ଅଛି? ମନ୍ଦ ଅଛି ଦେଖିକି ଆସିବ ଆଉ ରାସ୍ତାରେ ହେଲମେଟ ଦି ଜଣ ଯାଙ୍କ ପିନ୍ଧିଥିଲ।
ହଁ ହଁ।
ହୁଁ ହୁଁ।
ଘରେ ରହିକି ଆଉ ମୁଁ କହିନି ମୁଁ କିଛି ଘରେ ରହିଛିି ବର୍ଷା ପାଇଁ।
କଣ କହିଲ?
ଘରେ ସରି।
କଣ କହୁଚ?
ନାଇଁ ନାଇଁ କିଛି ହେଇନି।
ଛୁଟି କଲା ଆଜି ଗୋଟେ ଦିନ ଡିଉଟି।
ହଁ ଆଜି ଗୋଟେ ଦିନ ଛୁଟି।
ହଁ ଦି ହଜାର ଲସ୍ ଆଉ।
ହଁ ଅ।
କଣ କରିବା ଆଉ।
ହଁ ବା। ବର୍ଷା ହଉଚି ଛାଡୁଚି ହଉଚି ଛାଡୁଚି ଏବେ ଏଇ ଟୋପେ ହେଲେ ଆଉ ନାହିଁ।
ସେଇବା ଆସିଲା ବେଳକୁ ନହବା ଦରକାର ପୁଣି ହଲହେ ବାଟରେ ଯଦି ବର୍ଷା ଟା ଅଧିକ ଜୋରରେ ହବ ପୁଣି ହଇରାଣ। ହଁ।
ନାଇଁପା ହେଲାନେଇ ବର୍ଷାଟା ହଉଚି ଆଉ ଭାବିଲି ହବନି ବୋଲି ମୁଁ କହିଲି ସିଏ କଁ ଗୋଟେ କିଣିବ ଚା ଆଗରେ କିଣିବ କଣ ଗୋଟେ ମୁଁ ଯାଇଁ ମୁଁ ଯାହା ଖୋଜିଲି ଅନଉ ସିଏ ହରି ସେ ରସଲୁଗଡ ଲାଷ୍ଟ ମୁଣ୍ଡର ଗୋଟେ ଯାଇ ଖୋଜିବି ସେଇଥିପାଇଁ
ହ ଏଇ ଯୋଉ ହଁ ସିଏ ବା କିଣିଲା ପଇସା ଦେଇକି।
ହଁ ବା ଫାଷ୍ଟ ମୁଁ ଯାଇଁ ଖୋଜିଲି ମୁଁ ତାପରେ ସେ ପାଇଲାନି ବୋଲି ଚିହ୍ନେଇଲା।
ହାଲୋ।
ହଁ। ଆପଣଙ୍କ ଆଡେ ବର୍ଷା ହଉଚି ନା ଛାଡଲାଣିଣି?
ରେନିକୋଟ କିଣିଲ ସିଏ ପଇସା ଦେଲା ନା କଣ?
ସିଏ ଦେଲା ସିଏ ଦେଲା।
ହଁ ଦରକାର ହବ ସବୁବେଳେ ରେନି ସିଜିନ ଆଇଲାଣି କିଣଦୋଉ। ଆଉ ଯାହାହେଲେ ତ ହଇରାଣ ନା। କଣ କହିଲ?
ଆପଣଙ୍କ ଆଡେ ବର୍ଷା ହୋଉଚି କି?
ଆପଣ ଏତେ ରେସପେକ୍ଟ ଦିଅ ନା।
ବର୍ଷା ହୋଉଛି?
ବର୍ଷା ହେଇଥିଲା କାଲି ରାତି ସାରା ବର୍ଷା ହୋଉଥୁଲା ସଖାଳୁ ପର୍ଯ୍ୟନ୍ତ ଏଇ ସଖାଳୁ ବର୍ଷାଟା ଛାଡିଚି କିନ୍ତୁ କାଉଁଳିଆ ପାଗଟା ହେଇକି ରଖିଛିଲା। ଦିନ ମାନ ଆଜି ଖରା ହିଁ ହେଇନି ଆମ ଆଡେ।
ଆଚ୍ଛା ଆଚ୍ଛା ହଁ ଭାଇ ସେଇ ଭଳିଆ ତ ଆମ ଆଡ଼େ
ଖରା ହେଲେ ଖରା କାଟୁଚି। ନହେଲେ ଉଁ ଖରା ହୋଉନି ଏମିତି ଲୋକଙ୍କର ଯାହାହେଲେ ସବୁ
ହୁ। ଶାନ୍ତି ଲାଗିଲା ଦେଖି ଦେଖି ମୋ ଘିମିରି ଫଳି ଯାଉଥିଲା ମୋ ଦେହରେ।
ଏଇ କଁ ମାରିଲେ ପା ଘମିର କମିଯାଏ ଆଉ କୁହନ୍ତି।
ହଁ ପା କମି ଗଲା ଆଜି । ଭଲ ଲାଗୁନି ଏବେ ହେଇଚି ନା ପୁଣି କଁ ଏବେ କିଛି ଏଇ କିଛ ଦିନ ହେଲା। ଟିକି ଟିକି ଟିକି ଟିକି ଉଠେଇ ଆସିଲା।
ନା ଏବେ ଆଉ ବର୍ଷ୍ ତାହେ ହେଲାଣି ଏଥର ଧୀରେ ଧୀରେ କମିବ ଆଉ ଯାହାହେଲେ ଖରାରେ ସବୁବେଳେ ଡ୍ୟୁଟି କରଚ ଆ ମୁଁ ତାହେଲେ ରଖୁଚି ଏବେ।
ହୋଉ।